ବନ୍ଧୁ ନମ
ହଁ ନମସ୍କାର, କୁହନ୍ତୁ।
ଆ ଆପଣ କେମିତି ଅଛନ୍ତି?
ହଁ ମୋ ଦେହ ଏବେ ଭଲ ଅଛି ମୁଁ ଠିକ୍ ଅଛି ତ ଏବେ।
ଆଉ ଆପଣଙ୍କର ତ ଜାଣିଥିବେ ଆମର ଚାଷ ବାସ ରେ ବହୁତ ଅସୁବିଧା ଯେହେତୁ ହଉଚି। ଆମର ଏ ଯେହେତୁ ଘରୋଇ ଚାଷ ଛତୁ। ଆଉ ଯେମିତି ଆମର କରୁଛୁ ଯେମତି ତା ଅ ଯେତିକ ଚାଷ ବାସ ଆମେ କରୁଛୁ ଘରୋଇ ଉପାଦାନରେ ବହୁତ ଅସ ସୁବିଧା ହଉଛି। ଆଉ ଆପଣଙ୍କ ଏରିଆରେ କେମିତି କଣ ଆପଣ ଛତୁ ଚାଷ କରୁଛନ୍ତି?
ଛତୁ ଚାଷ ଆମର କେବେ କରିନୁ ଯେ ଆମ ବାରିରେ ପାଳ ଯୋଉ ଅଛି ସେଟା ପଚିକି ଯେତେବେଳେ ଛ ଛତୁ ହୁଏ ସେଇଟା ଆମର ଆଣ ଭଜାଭୁଜି କରିକି ଖାଆନ୍ତି ଆଉ।
ଆଉ ଆପଣଙ୍କର ତ କେମିତି କଣ ଆପଣଙ୍କର ଛତୁ ଚାଷ କ ଛତୁ ଯୋଉ ବାରିରୁ ଯେମିତି ହୁଏ କେମିତି କଣ ହୁଏ ଆପଣଙ୍କ?
ପଚା ନଡ଼ାରୁ ସେ ଉତ୍ପାନ ହୁଏଇ।
ହଁ।
କେମତି କା ମତେ ଟିକେ ବୁଝେଇକି କହିପାରିବେ କି?
ଏ ନଡ଼ା ରା ଏ ଯୋଉ ବର୍ଷାକୁ ଏବେ ବର୍ଷା ହେଲେ ପଚିଥାଏ। ପଚିଲା ପରେ ସେଠାରେ ଛତୁ ହୋଇଥାଏ ଆଉ। ଆଉ ଚାଷୀ ଯୋଉମାନେ ଚାଷ କରନ୍ତି ସେମାନେ ମଞ୍ଜି ଆଣିକି ଚାଷ କରନ୍ତି।
ଆମର ତ ପ୍ରଥମେ ମିନିଅମ ପଚାଶରୁ ଷାଠିଏ ହଜାର ମଧ୍ୟରେ ଚାଷ କଲେ କେମିତି କଣ ବନ୍ଧୁ ହବ ଯାହା ଫଳରେ କି ଗୋଟିଏ ଲାଭଦାୟକ ଅ ବ୍ୟବସାୟ କରିପାରିବି ଛତୁ ବ୍ୟବସାୟରେ ଯେମିତି ଜାଣିଥିବେ ଏ ମା ରା ବଜାରରେ ବହୁତୁ ଏ ବ୍ୟବସାୟ କରୁଛନ୍ତି ଛତୁ ଚାଷ ଭଲ ବେ ବେପାର ବି ହଉଛି ମୁଁ ବି ଟିକେ ଚାହୁଁଛି ମୁଁ ବେପାର ସହିତ ଆଉ ଓ ଟିକେ ଛତୁ ଚାଷ ଟିକେ କରିପାରନ୍ତି।
ଆପଣ କଣ ଛତୁ ଚାଷ କରନ୍ତି କି?
ମୁଁ ତ ଛତୁ ଚାଷ କରିବା ପାଇଁ ଛତୁ ଚାଷ କଷୁ କରୁଛି ଆଉ ବ୍ୟବସାୟ ବି କେମିତି କଣ କରିବି ବୋଲି ବ୍ୟବସ୍ଥା ଟିକେ କରୁଛି।
ଓହୋ।
ଆପଣ କରିବା ପାଇଁ ଚାହୁଁଛନ୍ତି ଆପଣଙ୍କ ଅଞ୍ଚଳରେ?
ହଁ କରିବୁ ବୋଲି ଭାବୁଥିଲୁ ଯେ ଏବେ ଆଉ କରିନୁ ସାଙ୍ଗମାନେ ଆମେ କରିବୁ ବୋଲି ଭାବୁଥିଲୁ ସମସ୍ତେ ଆମେ ସାଙ୍ଗମାନେ। ଆମେ ଫାଷ୍ଟେ ବାଇଗଣ ଚାଷ ଗୋଟେ କରିଥିଲୁ ସାଙ୍ଗମାନେ ମିଶିକି।
କେମିତି କଣ କରିଥିଲେ ଆପଣ?
ଆମେ ଫାଷ୍ଟ ଯାଇକି ବଜାରରୁ ଆଣିଥିଲୁ ହାରି ଦୁଇ ପ୍ୟାକେଟ ମଞ୍ଜି ଆଣିଥିଲୁ ଭାରି ଫାଷ୍ଟ ତାପରେ ଘରେ ଚାରା ବି ପକେଇଥିଲୁ। ଦି ମାସ ଅ ଭଳିଆ ଲାଗିଲା ଚାରା ହେଇ ବଡ଼ ହେବା ପାଇଁ କଣ?
ଚାରା କେମିତି କଣ ପକେଇଥିଲେ ଯାହା ଆପଣ କି ଆପଣଙ୍କର ବାଇଗଣ ଚାରା ହେଇଥିଲା ମାଟିରେ ପକେଇଥିଲେ?
ହଁ ଫାଷ୍ଟ ମାଟିକୁ ଏ ଗଇଁଚି ଗୋଟେ ଗ ଥାଏ ସେଇ କଇଂଚି ଦ୍ୱାରା
ହୁଁ। ମାଟିିକି ନରମ କରିକି ମାଟି ଉପରେ ଆପଣ ମଞ୍ଜି ପକେଇଥାନ୍ତୁ।
ହଁ ତାପରେ ଖତ ସାର ଦେଇକି ତତେ ଯତ୍ନରେ ଟିକେ ବଢେଇଥିଲୁ ଆଉ।
ଅ ଯତ୍ନ ଆଉ ପାଣି ସାହାଯ୍ୟରେ ଆପଣ ପକେଇକିିନି ଚାରା ହେଲା ଚାରା ହେଇ ସାରିଲା ପରେ ଆପଣ କେମିତି କଣ ରୋପଣ କରିଥିଲେ ଆପଣଙ୍କର ଏରିଆରେ?
ପ୍ରଥମେ ଆମେ ଟ୍ରାକ୍ଟରରେ ଆମ ପାଖର ଗୋଟେ ନାଳ ଅଛି ସେଇ ନାଳ ପାଖରେ ଗୋଟେ ଜମି ଥିଲା। ସେଇଠି ଆମେ ସାଙ୍ଗମାନେ କଥାବାର୍ତ୍ତା ହେଇକି କହିଲେ ଚାଲ ଚାଷ କରିବା ଆମେ ବାଇଗଣ ବିଜନେସ କରିବା ଆଉ ବେପାର ବାଣିଜ୍ୟ ଟିକେ କରିବା ଚାଲ ଏଠୁ ଆମେ ସମସ୍ତେ ସାଙ୍ଗ ମାନେ ଯାଇକ ଟ୍ରାକ୍ଟର ବୁଝିକି ଏଁ ପ୍ରଥମେ ଚାଷ କରିଥିଲୁ ସେ ଜାଗାଟିକୁ ଭଲ ଭାବରେ ସବୁ ବାଛିଥିଲୁ ତାପରେ ପୁରା ବାଛି ସାରିଲା ପରେ ମଞ୍ଜି ଯୋଉ ଚାରା ଲଗେଇଥିଲୁ ଆମେ ବଡ ବଡ ହେଇ ସାରିଲା ପରେ ଆମେ ନେଇକି ଦି ମାସ ଲାଗିଥିଲା ଚାର ଯୋଉ ବଡ
ହୁଁ ଆମର ବିଲରେ ଆପଣଙ୍କର ଚାରା ପୋତିଥିଲି। ଯାହା ଫଳରେ କେତେ ରୁ କେତେ ମାସ ଭିତରେ ଆମର ଫଳ ଅ ଫଳିଥିଲା ଯାହା ଫଳରେ କି ମତେ ଟିକେ ବୁଝେଇ ପାରିବେ କି?
ହଁ ଆମେ ଫାଷ୍ଟେ ବହୁତ ପାଣି ଦବାକୁ ପଡିବ ପ୍ରସ୍ତୁତୁ ପରିଶ୍ରମ ବହୁତ କରିବାକୁ ପଡିବ। ପାଣି ଦେଇକି ତତେ ବଞ୍ଚେଇକି ସାର ଦେବାକୁ ପଡିବ ଆଉ କୀଟନାଶକ ଔଷଧ ବି ଆଣିକି ପକେଇବାକୁ ପଡ଼ିବ।
ସାର ଖତ ଯାହାଫଳରେ ଆମର ଗଛର ଉତ୍ପାଦନ ବହୁତ ମାତ୍ରାରେ ଫଳି ପାରିବ।
ହଁ।
ଆଉ କେତେ ମାତ୍ରାରେ ଆପଣଙ୍କର ଗୋଟେ ଗଛରୁ ଫଳ ବାହାରିଥିଲା ବାଇଗଣ ଯାହା ଫଳରେ କି ଆପଣଙ୍କର ଛଅ କେତେ ମାସ ଭିତରେ ଫଳ ଫଳିଥିଲା।
ଫଳ ଫଳିଥିଲା ଆମର ଏଇ ଗଛ ହେଇଯିବାକୁ ଆମ ଦିଇ ମାସ ଭଳିଆ ଲାଗିଥିଲା କି ତିନି ମାସ ଭଳିଆ ଲାଗିଥିଲା ଏଇ ଛଅ ମାସ ଭଳିଆ ହେଇଯିବ ବୋଧେ ଫଳ ଉତ୍ପାଦନ ହେଲା ବ ଆଉ।
ଏ ତିନି ରୁ ଚାରି ମାସେ ଲାଗିଥିଲା ଆପଣଙ୍କୁ ଫଳ ଫଳେଇବାରେ।
ହଁ।
ଯାହା ଫଳରେ କି ମିନିୟମ ଗୋଟେ ଗଛରୁ ତ ଦୁଇରୁ ତିନି କିଲୋ ମଧ୍ୟରେ ତ ବାଇଗଣ ବାହାରୁଥବ।
ହଁ ମାନେ ତିନି କେଜି ବାହାରିିନି ତାଠୁ ଟିକେ କମ କମ ବାହାରିଥିଲା ଆଉ।
ଆଜ୍ଞା ଆଉ ତ ଆପଣ ତ ଲଗେଇଥିବେ ଯେହେତୁ ପାଞ୍ଚଶହରୁ ଛଅଶହ ଗଛ ଆପଣ ବେଶୀ ନଗାଇଥିଲେ ଆପଣ ତ ଆଜ୍ଞା ଯାହା ଫଳରେ ଆପଣଙ୍କର ତ ଯେହେତୁ ଯତ୍ନ ଯେହେତୁ ବହୁତ ଭଲ ଭାବରେ ନଉଥିଲେ ଖତ ସାର କୀଟନାଶକ ଔଷଧ ପକେଇ କିଣି ଆପଣ ଯତ୍ନ ନେଉଥିଲେ ବାଇଗଣ ଗଛର ଆପଣ ମିନିଅମ ତ ପାଞ୍ଚରୁ ଛଅ କୁଇଣ୍ଟାଲ ଖଣ୍ଡେ ଆପଣଙ୍କ ବାହାରିିଥିବ ବାଇଗଣ
ହଁ ବାହାରିଥିଲା ଆମେ ନେଇକି ତତେ ବଜାରରେ ଜଣେ ବ୍ୟବସାୟୀଙ୍କ ପାଖରେ ନେଇକି ତାତେ ବିକ୍ରି କରିଥିଲୁ।
ଓହୋ ଯାହା ଫଳରେ ଆପଣ କେତେ କଣ ଆପଣ ଗୋଟେ କିଲୋର ମୂଲ୍ୟ କେତେ କଣ ବିକିଥିଲେ। ବଜାରରେ ଯାହାଫଳରେ ବଜାରର ବହୁତ ଜାଣିଥବତ ଏଇ ଏଇ ମାସରେ ଆପଣଙ୍କର ବହୁତ ପରିବାର ମୂଲ୍ୟ ଅଧିକ ଥାଏ ଆପଣ କେମିତି କଣ ସୁଲଭ ମୂଲ୍ୟରେ ଆପଣଙ୍କ ଏରିଆରେ ବଜାରରେ ବିକିଦେଲେ।
ଆମେ। ଆମେ ଯେତେବେଳେ ଲଗେଇଥିଲୁ ସେତେବେଳେ ବଜାରରେ ବାଇଗଣ ମୂଲ୍ୟ ଥିଲା ଷା ଠିଏ ଟଙ୍କା ନେଖା। ତ ବ୍ୟବସାୟି ଆମଠୁ ନେଇଥିଲେ ଯୋଉ ଚାଳିଶ ପଇଁ ଚାଳିଶରେ।
ଓ ହୋ ଯାହା ଫଳରେ କି ଆପଣଙ୍କ ଏରିଆରେ ବହୁତ କମ। ମୂଲ୍ୟରେ ଆପଣ ବିକ୍ରି ବିକି ପାରିଥିଲେ। ଯାହା ଫଳରେ ଆପଣଙ୍କର ଏରିଆରେ ଅଞ୍ଚଳ ବାସୀ ପାଖ। ଅ ବ ଏରିଆରେ ବି ଆସିକି ତ ବହୁତ ମାତ୍ରାରେ ବାଇ ଗଣ ନେଇଥିବେ ଆପଣ କତୁରୁ।
ହଁ।
ମୁଁ ବି ଭାବୁଛି ଆପଣ ଯେମିତି। ଛତୁ ଚାଷ ଟିକେ କରୁଛନ୍ତି ମୁଁ ବି ଟିକେ ଚାହୁଁଛି ମୋ ଏରିଆରେ ଟିକେ। ଏଁ ତ। ଛତୁ ଚାଷଟେ କରିବି। ପ୍ରଥମତଃ ଆପଣ ଜାଣିଥାନ୍ତୁ ଯେ ପ୍ରଥମତଃ। ମିନିଅମ ପଚାଶରୁ ଯୋଉ ପଚାଶରୁ ଷାଠିଏ ହଜାର ଭିତରେ ପଇସା। ଦରକାର ଗୋଟା ଯଦି ଛତୁ ଚାଷଟି। କରିବା ପାଇଁ ଚାହୁଁଛନ୍ତି ଆଉ ପ୍ରଥମତଃ ମିନିଅମ ଗୁ ଗୁଣ୍ଠେ ରୁ ଦେଢ ଗୁଣ୍ଠୁ ଜେଗାରେ ଆପଣଙ୍କୁ ଗୋଟେ ଘର କରିବାକୁ ପଡିବ। ଯା ଫଳରେ କି ଆପ ଆପଣଙ୍କ ଏ ଛତୁ ତା ଦ୍ଵାରା ଚାଷ କରିପାରିବେ। ଆଉ ବି କିଛି ବି ପ୍ରକଳ୍ପ ଅଛି ଯାହା ଫଳରେ। ନଡା ଜାଣିଥିବେ ଆମର ଧାନ ଗଛରୁ ଯୋଉ ନଡା ବାହାରେ।
ହଁ।
ଆମର ନଡାକୁ କଣ କରନ୍ତି ନା ଗରମ ପାଣିରେ। ସିଝେଇ କିଣି ଯୋଉ ଡ୍ରମ୍ ବଡ଼ ବଡ଼ ଡ୍ରମରେ ଆମର ଦିନେ ରଖିବାକୁ ପଡ଼ିବ ଯା ଫଳରେ କି ଆମର ନଡା। ବହୁତ ପ ପଚି ଯିବ ପଚିଲା ପରେ ଆମର ତ ଜାଣିଥିବେ ନ ଡାରୁ ପାଣି କାଢିକିଣି ଆମର ଗୋଟେ ପୁ ଜରି ପଲଥିନି ସାହାଯ୍ୟରେ। ଆମେ କଣ କରୁନା ସେ ନଡାକୁ ଛୋଟ ଛୋଟ କାଟିିକିଣି। ଆମେ ତା ଦ୍ଵାରା ଆମେ କଣ କରୁନା। ଏ ପୁରେଇ ଥାଉ ଆମର ଛତୁ ମଞ୍ଜି। ଏ ଗୋଟେ ପରେ ଗୋଟେ ପରେ ଆମେ ପରେଇ ଥାଉ ଯେହେତୁ। ଓ ପାଆଁଶ ରୁ ହଜାର ଭିତରେ ଆମେ। ଏ ଗୋଟେ ଘରେ ଆମେ ପୁରଇଥାଉ। ବଣ୍ଡଲ କରି ଆମର ଛତୁ ବଣ୍ଡଲ। ଛତୁ ବଣ୍ଡଳ ମାନେ ଯେତିକ ଚାରା ପୁରେଇ ଥାଉ ଚାରା ରେ ପୁରିଲା। ପରେ ତା ରୁ ଦୁଇ ରୁ ତିନି ଦିନ ଭିତରେ ଆମର ଯେହେତୁ। ଓ ବାଷ୍ପ ଯେହେତୁ ରହିଥିବ ଆମ ଜରିରେ ଆମେ ତାକୁ କଣା କରିଥାଉ। କଣା କରିବା ଦ୍ଵାରା ସିଏ ଧୀରେ ଧୀରେ ଧୀରେ ଛତୁ ଧୀରେ ଧୀରେ ବାହାରିଥାଏ। ଯେହେତୁ ଆମକୁ। ଚାରି ରୁ ତିନି ରୁ ଚାରି ମାସ ଭିତରେ। ଆମର ଜାଣିଥିବେ ତ ଛତୁ ବହୁତ ମାତ୍ରାରେ ଉତ୍ପାଦନ ହେଇଥାଏ।
ହଁ ମାନେ ଛତୁ ବାହାରିବା ପାଇଁ କେତେ ସମୟ କେମିତି କଣ ଲାଗେ।
ଛତୁ ତ ମିନିଅମ ତିନିରୁୁ ଚାରି ମାସ ବାହାରେ। ତାକୁ ବି ଆମର ସିଏ ଘର ବି ଆମର ଥଣ୍ଡା ହେଇଥିବା ବହୁତ। ଓ ଦରକାର ଯାହା ଫଳରେ କି ଆମର ଛତୁ ତାଜା। ରହିବ ଆମେ ବିକ୍ରି କରିବା ପାଇଁ ଆମେ କେମିତି ବି ବହୁତ ଦିନ ରଖିପାରିବା। ଆଉ ବି ଛତୁର ଉଁ। ଯତ୍ନ ନେବା ଦକାର ଆଉ ପାଣି ଟିକେ ଛିଞ୍ଚନ କରିବା ବି ଦକାରେ। ଗରମ ଭିତରେ ଯଦି ଆପଣ ଯଦି ଥଣ୍ଡା ଆଉ ଟେମ୍ପରେଚର ମା ତ୍ରା ବହୁତୁ ମିଡିୟମ ରହିବା ଦରକାର, ନହେଲେ ଛତୁ ବି ଜାଣିଥିବ ଅଧିକ ମାତ୍ରାରେ ଗରମ ହେଲେ ପଚିଯିବ ବି।
ହଁ ଗରମ ହେଲେ ପଚି ଯାଇଥାଏ ଛତୁ ଅଧିକା।
ଗୋଟେ ଫାଳରୁ ଆମେ ମିନିୟମ ଚାରିରୁ ପାଞ୍ଚ କିଲେ ବାହାରେ, ଆମେ ତାକୁ କଣ କରୁନା ବଜାରକୁ ନେଇକିରି ବହୁତୁ ଲାଭଦାୟକ ବ୍ୟବସାୟ କରିଥାଉ।
ତ ଗୋଟେ କେଜିକୁ କେତେ କଣ ମୂ-ମୂଲ୍ୟରେ ବିକନ୍ତି ଆପଣ?
ଆମ ହେରୁ ଶହେରୁ ଦୁଇଶ ଭିତରେ ଆମ ପାଳ ଛତୁ ବିକ୍ରି କରିଥାଉ।
ହଁ ଖାଲି ପାଳ ଛତୁ ନା ଆଉ କଣ କଣ ଛତୁ ଜାଣିଛନ୍ତି ଆପଣ?
ଆଜ୍ଞା ମୁଁ ତ ବହୁତୁ ଜାଣିଚି, ଯେହେତୁ ମୋ ପାଖରେ ବନ୍ଧୁ ସମୟ ନାହିଁ ଫୁଟିକି ଏ ଆପଣଙ୍କୁ ଟିକେ ସନ୍ଧ୍ୟା ସମୟରେ ଆପଣଙ୍କ କତିକି ଆସିକି ବୁଝେଇ ପାରିବି।
ଧନ୍ୟବାଦ ବନ୍ଧୁ। ଆପଣଙ୍କ କତିରୁ ବହୁତୁ ବ୍ୟବସାୟ ବିଷୟରେ ଜାଣି ବହୁତ ଖୁସି ହେଲି।
ଆଉ।
ନମସ୍କାର।
ନମସ୍କାର। ଏବେ କଣ ଯୋଉ କଣ କାମ କରୁଛନ୍ତି ନା
ନାଇଁ ନାଇଁ ନାଇଁ ଟାଇମ ହେଇଗଲାଣି ଆପଣ ସିଆଡୁ କାଟନ୍ତୁ, ଦଶ ମିନିଟ ଦଶ ସେକେଣ୍ଡେ।
ହଉ।
ହଁ ସିଆଡୁ କାଟନ୍ତୁ।